ହ କଣ କରୁଛ?
କଣ କରିବି ଏଇଠିକି ବସିଥିଲି ଆଉ।
ହୁଁ ହୁଁ।
ଆଉ କଣ କରିବା।
ଆଉ ତମ ଆଡେ ବର୍ଷା ହଉଚି ନା?
ଉଠେଇଚି ପବନ ଦଉଚି ଉଠେଇଚି ପୁରା ଅନ୍ଧାର କରି ରଖିଚି। କିନ୍ତୁ ହେଇନି।
ଆମର ମୋ ଭଏସ ତମକୁ କ୍ଲିୟର ଆସିୁଛି ତ?
ହଁ ଆସିଚି।
ଆମ ଆଡେ ପୁରା ନାଦି ନୁଦାକି ଗଲାଣି ଏଇ ତଥାପି ଝିପ ଝିପି ପକଉଛି ମାନେ ପୁରା ଗୋଟେ ଦି କାଟ ଗଲାଣି। ହୁଁ।
ଓହ! ନାଇଁ, ଏଣେ ସେଇଥିପାଇଁ, ଏଣେ ଥଣ୍ଡା ପବନ ଟା ଦେଇଦେଲା। ଏଣେ ବର୍ଷା ଟା ହବନି ଆଉ।
ହୁଁ-ଉଁ ଆଉ ଚାରିଟାରେ ଉଠେଇ ଉଠେଇ, କାଲି ବି ବର୍ଷ ବର୍ଷା ହେଇଥିଲା। କାଲି ବି ହେଇଥିଲା ଆଜି ଟିକେ ଅଧିକ ହେଇଛି।
ନାଁ କାଲି କାଳେ ହେଇଥିଲା। ମୁଁ ତ ଘରେ ନଥିଲି ନା ବୋଉ କହୁଥିଲେ।
ଉଁ, ହୁଁ।
କାଲି ହେଇଥିଲା ବୋଲି। ତାପରେ ମୁଁ ଆସିଲା ଅଳକୁ ବି ଟିକେ ରାସ୍ତାଘାଟ ବି ଓଦା ଥିଲା।
ତମେ କାଲି କେତେଏଳେ ଆସିଲ?
ହେଲେ, ମୁଁ ଘରେ ଆଜି ପହଞ୍ଚିଲା, ବେଳକୁ ଦଶଟା ହେଇଗଲା।
ଅ ହଁ ଟ୍ରେନ ନେ ଆସିଲ ବଧେ?
ହଁ, ଟ୍ରେନ ଲେ।
ତମ ଷ୍ଟେସନ କୋଉଠି? ମାନେ! ମାନେ! ତମ ଷ୍ଟେସନ ଟା? ଓହୋ! ତମେ ତାନେ ଯାଜପୁର ରୋଡରୁୁ ବସୁଛ ନା?
ହୁଁ।
ହୁଁ। ଆମର ଏଇ ପାଖରେ।
ତମର କଉଟ ଚଢ଼ କି?
ଆମର ମାନେ ପାଖରେ, ମାନେ ବହୁତ ପାଖରେ। କୋଡିଏ ମିନିଟ୍ ଲାଗିବ।
ତମ କା ରେ ଗୋଟେ ଷ୍ଟେସ
ହଁ, ଆମର ଏଇ ଦଶ ମିନ୍ଟି ଲାଗିବ। ଦଶ ପନ୍ଦର ମିନ୍ଟି। ଏଇ ବାପାଙ୍କ ସହିତ ଯାଏ ବୋଲି, ଧୀରେ ଧୀରେ କୋଡିଏ ମିନ୍ଟି ରେ ଯାଇଁକି ପହଞ୍ଚିବୁ। ପାକ୍ ଖ ଆମର ବସ୍ ପାଖ, ଟ୍ରେନ ପାଖ, ସବୁ ପାଖ।
ହଁ ହ।
ନାଇଁ, ଟମଙ୍ଗା ତ ଏଇ ଭିତରେ ଆଡେ ରହିଲାଣି। କିନ୍ତୁ, ଏଇଟା ଆମ ଯାଉଛି ଜାଣିଥିବ ମଉରମୂଳ ବଗବାଟିଆ!
ହଁ।
ସେଇଠି ଯାଉଛି। ବଟ କିନ୍ତୁ, ନାଁ ଦେଇ ଦେଇଛନ୍ତି ଟମକା ଟେସନ ଆଉ।
ଅଚ୍ଛା।
ହଁ, ବହୁତ ପ୍ରକା, ଆମର ମାନେ ଯିବା ଆସିବା ପାଇଁ ବହୁତ ସୁବିଧା। ସୁବିଧା କଣ? ଏଇଠୁ-ଉ-ଉ ରେକୁଟିଆ ଖଣ୍ଡେ ହବ ନା କଣ? ତାଠୁ ନହେଲେ କଁ! ମୁଁ, ଜା ଣି ଭଲ୍ ସେ ମାନେ ଏଇଠୁ, ମିନେ ଚାରି ପାଞ୍ଚ କିଲୋମିଟର ବ-ବସ୍ ଟା, ମାନେ ଏ-ଏ-ଏ ଟେ, ଏଇ ଯୋଉ ବସଷ୍ଟାଣ୍ଡ ମାନେ ମଉରମୂଳ ମୂଳ! ହୁଁ ବସଷ୍ଟାଣ୍ଡ କଣ? ସେଠି-ଇ ତା, ନା ସେଠି ଠିଆ ହେଲେ, ବସ୍ ସବୁ ଯାଏ। ଯୋଉ କଟକ ଲାଇନି ବସ୍ ଯାଏ। ହ
ହଁ, ତାପରେ ଆମେ ଆସିକି ପହଞ୍ଚିଲା ଅଳକୁ ଏଠି ଟିକେ ଲେଟ୍ ହେଇଗଲା ନା, ଟ୍ରେନ ବି ଆମେ ଯଉଁ ଡି ଏମ୍ ରେ ଆସିବା କଥା, ସେ ଟ୍ରେନ୍ ପଳେଇ ଆସିଥିଲା ଦଅ-ଅ ଆମେ ପୁ ପୁଣି-ଇ-ଇ ଆଉ ଗୋଟେ ଯଉ ଜାଣିଥିବ, ପୁରୀ ବାଙ୍ଗିରିପୋଷି! ସେଇ ଟ୍ରେନଲେ, ହଁ। ସେଇ ଟ୍ରେନଲେ ପୁଣି ଟିକେଟ୍ କାଟିକି ଆସିଲୁ। ଏକ୍ସପ୍ରେସଟା ଅବଶ୍ୟ ଜଲ୍ଦ ପହଞ୍ଚେଇ ଦେଲା।
ତମ କେଉଁଝର ଡିଷ୍ଟ୍ରିକ୍ଟରେ ତ ପ୍ରାୟ ଛୁଆ ସେଇ ଯାଜପୁର ରୋଡ୍ ରୁ ବସୁ
ହଁ, ଆମର ତ! ହଁ, ଆମର ତ ଟ୍ରେନ ଟା ସେଇଠୁ। ଆନ୍ଦପୁର ଲାଇନ୍ ଲେ କୋଉଠି ଟ୍ରେନ ଅଛି।
ନା, ନା, ନାହିଁ ତମେ ଆନ୍ଦପୁର ଲାଇନ ହିଁ ବସ, ମାନେ ସେଠି। ଯାଜପୁର ରୋଡ୍ ରେ। ମଛାଳ ମଛାଳ ଜାଣିଥିବ! ଗୋଟେ ଗାଁ
ହଁ ହଁ ହଁ ହଁ।
ଅଁ ସେଠି ମୋ ପିଇସି ଅର। ସେମାନେ ବି ଯାଆନ୍ତି, ଯାଜ ହଁ ହଁ ହଁ ମାନେ ଆନ୍ଦପୁର ପା
ହୁଁ। ହଁ ଆମ ଏପଟରୁୁ ଯେତିକି ଟ୍ରେନରେ ଯୁଆଡେ ଯାଆନ୍ତି ସବୁ ଯାଜପୁରରୁ ହିଁ ଯାଆନ୍ତି।
ହୁଁ କିନ୍ତୁ ଆମ ଘରଠୁ ଯାଜପୁର ବହୁତ ବାଟ ଆମ ଘରଠୁ ମିନିମମ୍ ପଚାଶ କିଲୋମିଟର।
ହଁ ଆଚ୍ଛା। ଆ ତମର ସେପଟରେ ଅଛି ନା ଅଲଗା ଷ୍ଟେସନ? ସେଥିପାଇଁ ତମେ ସେଇଠୁ ପଳେଇବ।
ଆମର ଯଦି ନଥାନ୍ତା ଆମେ ବି ଯାଇଥାନ୍ତୁ ସେଇଠିକି ଆଉ ରୋଡ।
ହଁ।
ଆଉ ରୋଡ ଏତେ ଟଙ୍କା ଦେଇ ଖର୍ଚ୍ଚ କରିଯିବା ଅପେକ୍ଷା ରୋଡ ମିନିମ ଯଦି ଆମେ ବସରେ ବି ଯିବୁ ମିନି ଷାଠି ସତର ଟଙ୍କା ମାନେ ଷ୍ଟେସନ କତି କରେ ମିନିମ ଅଶୀ ଶହେ ଟଙ୍କା ପାଖାପାଖି ଖର୍ଚ୍ଚ ହେଇଯିବ, ଆଉ କାହିଁକି ଶହେ ଟଙ୍କା ନ ପକେଇ ବସ ରେ ନଯିବୁ।
ହୁଁ ହୁଁ।
ଆଉ କଣ ଖାଇଥିଲ ଆଜି?
ଏ ଦିନରେ ଭାତ ଖାଇଥିଲି, ତାରେ ଶୋଇକିଉଠିଲି ଯେ ଟିକେ ଭଲ ଲାଗଉନଥିଲା କାଲି ଟିକେ ଖାଇବା ପିବାଟା
କାଲି ଯାଇଥିଲ ଏପ ସେପଟ ମାନେ ତମ କ ବଡ ମାଆଙ୍କ ଦେହ ଖରାପ ଥିଲା ନା କାହାର?
ହଁ ସେ ବଡ ମା ଆଡମିସନ ହେଇଛନ୍ତି ମେଡିକାଲରେ ଅପରେସନ ହେଇଛନ୍ତି ଗୋଡ଼ ସେ ଚାଲି ପାରୁନଥିଲେ ତାଙ୍କ ଗୋଡ଼ କଣ ହେଇଥିଲା ସେ ଅପରେସନ ହେଇ ହଁ।
ଆଣ୍ଠୁ ଗଣ୍ଠି ମାନେ ରୋଗ ଟା ପ୍ରାୟ ସମସ୍ତ
ନାଇଁ ନାଇଁ ଆଣ୍ଠୁ ଗଣ୍ଡି ଯଉ ଧରା ଧୁରି ସେରା ନୁହ
ପ୍ୟାରଲିିସିସ୍ ବଧେ?
ହଁ ସେଇ ଟାଇପ ର ଟିକେ ଆଉ। ହଁ।
କ କୋଉ ମେଡିକାଲ ମାନେ କୋଉ ମେଡିକାଲରେ ଆ ଅସ୍ୱେନୀ? କେ କେୟ ହସ୍ପିଟଲ କେୟ ହ ହିଟାଲ ମୋ ଭାଇ ବି ଜଣେ ଟ୍ରିଟମେଣ୍ଟ ହଉଛନ୍ତି।
ଓହୋ ସେଠି ତ ମାନେ କଥା ପଦେଇକ ପଇସା।
କଣ କହିବି ଆଉ ମାନେ ମୋ ଭାଇଙ୍କର କଣ ହେଇଛି ନା ଯିଉ ତାଙ୍କର ଏମିତି କିଡନୀ ପ୍ରୋବେଲମ ଟିକେ ହେଇଚି ସେବିସେ କେଆର ହସ୍ପିଟାଲ ଆଡମିସନ, ମାନେ ଆଡ଼ମିଶନ କଣ ସେ ଯାଆନ୍ତି ମାନେ ଡ଼ାଇଲିସିସ୍ ଡାଲିସିସ୍ କରନ୍ତି, ମାନେ କ ହଁ ଚାରି ପାଞ୍ଚ ଦିନ ଥର ସପତାହରେ ଦିଇଥର ମ ଦେଇନିଆଜ୍ଞା ସେ କେଆର ହସ୍ପିଟାଲରେ ସିଏ ଯାଇଥିଲେ ଚେକ୍ କରିବା ପାଇଁ ସେଠୁ ତାଙ୍କର ସେଇଠୁ ରିପୋର୍ଟ ଆସିଲା, ଯେ ମାନେ ଚେକ୍ କରିବା ପାଇଁ କଣ ଏମତି ବ କରିବା ପାଇଁ ଯାଇଥିଲେ, ସେ ଜାଣିନଥିଲେ ତାଙ୍କର ଏମିତି ହେଇଛି ବୋଲି ତ ମେ ପ୍ରୋବ୍ଲେମ ହେଲା ତାରେ ସେ କେୟାର ହସ୍ପିଟାଲ ଥିଲେ, ମାନେ ଏତେ ସେ କୋୟାର ହସ୍ପିଟାଲ ପଇସା ଖାଲି ଛାଣୁଛନ୍ତି। ମାନେ ଗୋଟେ ଗୋଟେ ଟେଷ୍ଟ ମିନି ପନ୍ଦର ହଜାର ଷୋହଳ ହଜାର ନେଇଯାଉଛନ୍ତି, ଖାଲି ଗୋଟେ ଗଟେ ଡାଲିସିସ୍ କରିଛି ନେ ଏତିକି ଟଙ୍କା।
ଆରେ କହିଲି ବା ଆମେ ଦେଖିବା ପାଇଁ ଗଲୁ ଗୋଟେ ପାସ୍ ତିଆରି ହେଲା ଡେରି ହେଲା କହିକି ଆମ ଘର ଯିଏ ପେସେଣ୍ଟ୍ ହୁ ତାଙ୍କ ପାଖରେ ଥିବ ସେ ପାସଟା କେବଳ ପାଞ୍ଚଶହ ଟଙ୍କା।
କୁଠୁ ଛାଣୁଛି ତ ବିଶେଷ କରିବନି ମାନ ଏଇ ଯୋଉ କୋଉ ଦିନ ଗୁରୁବାର ନା କଣ ହଁ ଗୁରୁବାର ଦିନ ମାନେ କିଡନୀ ମ୍ୟାଚ କିଡନୀ ଟ୍ରାନ୍ସପ୍ଲାନ୍ଟ ହେବନା କିଡନୀ ମ୍ୟାଚ କରିବାପାଇଁ ଗୋଟେ ଟେଷ୍ଟ ହୁଏନିକି? ଜଉ ରିପୋର୍ଟ ଯାଏ ସେ ସେଟା ଅଠତିରିଶ ହଜାର ଟଙ୍କା ଅଠତିରିଶ ହଜାର ସେଠି ଗରିବ ଲୋକ ଆସିଥିଲେ ମୁଁ କହିଲେ ଗରିବ ଲୋକ ଆସିଲେ ଆ କହିଲେ କି ଆଉ ଆମର ଟିକେ ଚେକ କର ମାନେ ଗରିବ ଲୋକ କଣ ଡାଇ କହୁଛନ୍ତି, ଗରିବ ଲୋକେଠିକି ଆସନା ପଇସା ଯଦି ଖର୍ଚ୍ଚ କରିପାରିବ ଏଠି ଆସ ନହେଲେ ଆସନା କେଆର ମାନେ କେୟାର
କେଆର ମାନେ ପଇସା କେଆର ମାନେ ପଇସା।
ହଁବା ଟ୍ରିଟମେଣ୍ଟ ଭଲ ଦଉଛନ୍ତି, ଖରାପ ଦଉଛନ୍ତି ସେଟା ବି ଭଲ।
ନାଇ ଟ୍ରିଟମେଣ୍ଟ ପୁରା ବେଷ୍ଟ ଅଛି କିଛି ଅସୁବିଧା ନାହିଁ।
ସେ ପଇସା ଯେମିତି ନଉଛନ୍ତି, ଟ୍ରିଟମେଣ୍ଟ ସେମିତି କରୁଛନ୍ତି ମୁଁ ବି ଶୁଣିଛି କେ ହସ୍ପିଟାଲ ବହୁତ ଭଲ ମାନେ
କାଇହିଁ କିଏ କହିଲ ଯୋଉ ଡକ୍ଟର ସବୁ ବା ବାହାରୁ ଆସୁଛନ୍ତି, ମାନେ ଏମିତି ସେକ ସେ ମଗଉଛନ୍ତି, ଆମେରିକା ଲଣ୍ଡନ ଫଣ୍ଡନ ବାହାରୁ ବି ଡକ୍ଟର ମଗଉଛନ୍ତି
ସେ ପାଇଁ ସେ ଯୋଉ ରିପୋର୍ଟା ଯାଇଛି, କୋଉଠି ମୁମ୍ବାଇ ଯାଇଛି ନା ବମ୍ବେ ଯାଇଛି ଆଉ ଦେଖ ସେ ଏଥିପାଇଁ ବି ଅଧିକ ଟଙ୍କା ନଉଛନ୍ତି, ବାହାରୁ ଡକ୍ଟର ଆସଛି ସେମାନଙ୍କ ପୁଣି ପଇସା ପତ୍ର ନେବେ ନା ନାଇଁ ଥୋଡି ନା ଖାଲଟାରେ ତମ ଓଡ଼ିଶା କୁ ଖାଲିରେ ଆସିବେ।
ହୁଁ।
ସେଇଥିପାଇଁ ଆଉ ଯୋଉ ପଇସା ନିଅନ୍ତୁ, ବରଂ କିନ୍ତୁ ଟ୍ରିଟମେଣ୍ଟ ଭଲ କରୁଛନ୍ତି କେଆର୍ ହସ୍ପିଟାଲରେ।
ହଁ।
ସବୁଠୁ ଫାଲତୁ ହସ୍ପିଟାଲ ହଉଛି ଯୋଉ ଆପୋଲ।
ହଁ ହଁ ହେଟା ହଉଛି ପଇସାର ଗଛ।
ସିଏ ପଇସା ଗଛ କିନ୍ତୁ ଟ୍ରିଟମେଣ୍ଟ ଭଲ ନାହିଁ ତାର। ସେବା ମଝିରେ ଦେଖୁନ ତାର ଭାରି ନଥିଲା ନା ଏଇ ଯୋଉ କଣ ସବୁ ଚୋରା ଅଙ୍ଗ ସବୁ ଅର୍ଗାନ ସବୁ ଇଏ
ବିକ୍ରି କରି ଦଉଛନ୍ତି, ଧର ଯାହାର ଡେଥ ହେଇଯାଉଛି ଯେ ତାଙ୍କର ସବୁ ଉ ଅର୍ଗାନ ଗୁଡାକୁ ହଁ ପୋଷ୍ଟମର୍ଟମ କରିବା ବାହାନାରେ ନାଇଁ ନାଇଁ ପୋଷ୍ଟମର୍ଟମ କରିବା ବାହାନାରେ ଅର୍ଗାନ ଗୁଡା ବାହାର କରିକି ବିକି ଦଉଥିଲେ ନା।
ହୁଁ।
ଆ ପୋଷ୍ଟମର୍ଟମ ହେଲା ପରେ ଧର ଘର ଲୋକ କଣ ଥଣ୍ଡା ବଡ଼ିର ଏତେ ଚେକ୍ କରିବେ
କଣ ଗଲେମାନେ ଜରିରେ ଗୋଡେଇକି ଆଣିଥିବ, ତାଙ୍କୁ ତ ଆଉ ଖାଲିରେ ଆଣିିନଥିବେ ତାହାହେଲେ କଟାଫଟା ଏଇତ ରକ୍ତ ଫକ୍ତ ଜରିରେ ଗୁଡ଼େଇକି ଆଣିଥିବେ ଡାଇରେକ୍ଟ ସେଇଠି ଆଉ ଘରେ ଗଞ୍ଜ ଯୋଉ ମାନେ ପୋଷ୍ଟମର୍ଟମ ହେଇଥିବ, ଏତେ ଘରେ ଏତେ ସମୟ ରଖନ୍ତିନି କାରଣ ଗ୍ୟାସ୍ ହବ ସି ନେଇ ଆଉ ସେଠି ତ ଖୋଲେ ଆଉ ଗାଁ ଲୋକ ଥୋଡିନା ଜାଣିଛନ୍ତି। କଟା ହେଇଛି ମାନେ ତା ପୋଷ୍ଟମର୍ଟମ ହେଇଛି, ଆଉ ଥୋଡିନା ଅର୍ଗାନ୍ ନେଇଛନ୍ତି କଣ ନେଇଛନ୍ତି
ହେଲା ସେ ଯୋଉ ପିଲାଟାର ଯୋଉ ନେଇଗଲେ ସେଇଠୁ ଧରା ପଡ଼ଲା।
ସେ କେମିତି ଜାଣିଲେ କେମିତି ମୁଁ ସେ ନ୍ୟୁଜ୍ ଟା ଶୁଣିନି ବଟ୍ ମୁଁ ଶୁଣି ଆପୋଲୋ ହପିଟାଲ ଅର୍ଗାନ ଏମିତି ଇଏ କରୁଥିଲା।
ସିଏପା ସେ ଯୋଉ ପିଲା ଯେତେବେଳେ ତାର ଡେଥ ହେଲା ଘର ଲୋକ ମନା କରିୁଛନ୍ତି, ଆମର ପୋଷ୍ଟମର୍ଟମ କରିବୁନି ଯଦି କରିବୁନି ତାଙ୍କର ତ ଧର ମୁଣ୍ଡରେ ଇଏ ହେଇଥିଲା ନା ତ ଯାହା ବି ସିଲେଇ ପଡିବ ତ ମୁଣ୍ଡରେ ପଡିବ ସିଲେଇ ତ ପେଟ ତଳେ କାଇହିଁ ପଡିବ?
କିଡନି ନେଇଥିବେ, ଆଉ ଆଉ କିଡନି ଗୋଟେ ଗୋଟେ ବିକିଲେ ସାତ ଲକ୍ଷ ଆଠ ଲକ୍ଷ ନା ନାଇଁ?
ହଉ ହଉଛି ତା ସାନ ଭାଇ ଯିଏ ସିଏ ଦେଖିଲା ଦେଖିଲା ଯେମିତି ସେ କହିଲା ସେ କହିଲେ ନାଇଁ ପୋଷ୍ଟମର୍ଟମ କରୁଛୁ ଇଏ କହିଲା ଆମେ ତ ମନା କରିଥିଲୁ ଆମର ପୋଷ୍ଟମର୍ଟମ କଣ କରିବା ପାଇଁ ତାପରେ ଏମିତି ଇଏ ଭିତରେ ଏ ଧରା ପଇଲ ନା ଆଉ। ତାପରେ ସିଏ ମାନେ ସେ ମାନେ କଣ କହିଲ ନେଇକି ବି ଚେକ୍ କଲେ ବ ଅର୍ଗାନ୍ ଅଛି କି ନାହିଁ ବୋଲି ବି ଚେକ୍ କଲେ ସେଇଠୁ ଧରା ପଡ଼ିଲେ ନା।
ଯଦି ତମର ଅର୍ଗାନ ମାନ ନଥିଲା ତମେ ତ ତାହେଲେ ତା ଘର ଲୋକଙ୍କୁ ଜଣେଇଥାନ୍ତ।
ହଁ ସେ ଲୋକ ଧର ଲୋକଟାର ଡେଥ ହେଇଗଲା। ସିଏ ଆଉ କଣ ଅର୍ଗାନ ଗୁଡାକୁ ତାର କିଛି ଦରକାର ହବ।
ସିଏ ସିଏ ଆଉ କଣ? କରିପାରିବ ସେଇ ଅର୍ଗାନା ଯଦି କାହା ଦେହରେ ବି ଲାଗିଗଲା ସେଟା ବି ଗୋଟେ ଭଲ କଥା ଜଣେ ଜଣେ ଏମିତି କହୁହାନ୍ତି ନା ଆମ ମରିଗଲାପରେ କିଏ ମରିଗଲା ପରେ ଅରଗାନ ଡୋନେଟେ ହଁ ଯଦି ବିି କାହାର କିଡ଼ନୀ ଡ଼ିଫେକ୍ଟ ତାଙ୍କ ଘର ଲୋକଙ୍କୁ କହିଥାନ୍ତ ନାଇଁ ଟିକେ କିଡ଼ନୀ ପ୍ରୋବ୍ଲେମ ଅଛି। ହ ଟିକେ ତମ ଯୋଉ ଡେଥ ତ ତମର ଆଉ କିଛି ତ ଆବଶ୍ୟକ ନାହିଁ ନେଇକି ତ ଜାଲିଦବ ଆଉ ସେ ତାଙ୍କ ଅର୍ଗାନା ଡୋନେଟ କଲେ କଣ ପ୍ରୋବ୍ଲେମ।
ହୁଁ।
ଏଇଟା ନୁଚାଏ ଆପୋଲୋ ହସ୍ପିଟାଲ ଆଗରୁ ଫେମସ ଥିଲା ଏବେ ପୁରା ଗଲାଣି ଏବେ ହାଇଲାଇଟିରେ ଉଛି କେୟାର ହସ୍ପିଟାଲ ଆ କେୟାର ହସ୍ପିଟାଲ ରେ କଣ ଟ୍ରିଟମେଣ୍ଟ ଭଲ।
ହେଠି କା ଟ୍ରିଟମେଣ୍ଟ ମାନେ ବିଶ୍ଵାସ କରିବନି ମାନେ ପେସେଣ୍ଟ ଯିଏ ଥିବ ତ କୋଉଥିରେ ବି ଅସୁବିଧା ନାହିଁ। ମାନେ ଅହ ଖାଇବାକୁ ଥିରୁ ଆରମ୍ଭ କରିକି ଝାଡା ପରିସ୍ରା ପର୍ଯ୍ୟନ୍ତ ପୁରା ଟାଇମ ବାଇ ଟାଇମ ଧର ଉ ଉ ଗୋ ମାନେ କଣ କହିଲ ଆମେ ତ ଏତେ ପଇସା ନାହିଁ ନା ପର୍ସନାଲି ଗୋଟେ ଗୋଟେ ଚାମ୍ବର ବୁକ୍ କରିବା ପାଇଁ।
କୋଟିପତିୀ ଲୋକ ସିଏ ତାର ଚାମ୍ବର ବୁକ୍ କରିବ।
ହ ଆମେ କଣ ଆମେ ତ ନର୍ମାଲି ରୁମ୍ ବୁମ୍ ଇଏ କରିବା କି ନାଇଁ ମାନେ ସେ ରୁମ ରେ ସମୁଦାୟ ଅଛନ୍ତି କେତେ ଛଅ ଜଣ ପେସେଣ୍ଟ ରହିପାରିବେ ଛଅ ଜଣ ପେସେଣ୍ଟ ରହିପାରିବେ। ସେ ରୁମରେ ସେ କଣ କହିଲ ଦି ଜଣ ଯାହାବି ହେଲେ ତାଙ୍କ ଷ୍ଟାଫ ହେଠି ରହିବେ ନର୍ସ ଦି ଜଣ ଯାହାବି ହେଲେ ହେଠି ରହିବେ।
ହଁ।
ଅଛି ନା ଟାଇମ ବାଇ ଟାଇମ ଡିୟୁଟି।
ଆଉ ତମେ ଏମାନେ ଜଣିଛ ନା? ମୋ ଦେଇ କୁ ବି ମାନେ ଡାଇରେକ୍ଟ କହିଦେଲା ମାନେ ଡକ୍ଟର ମାନେ କହିଲ କହିଲା ତମ ସ୍ୱାମୀ ସେ ଭଲ ହେଇଯିବେ କିଡିନି ଟ୍ରାନ୍ସ ପ୍ଲାନ୍ ପରେ ସେ ଭଲ ହେଇଯିବେ ଆରାମସ କୋଡ଼ିଏ ପଚିଶ ବର୍ଷ ଭଲ ହେଇଯିବେ। ଆଉ ଏଇୟା ମଧ୍ୟ କହିଲା କହିଲା କି କହିଲେ କି ହାତରେ ର ତାଙ୍କର କଣ କହିଲୁ ମୋ ଦେଇ ହର ଇନ୍ସୁରାନ୍ସ ଅଛି।
ଆଚ୍ଛା।
ସେ ଇନ୍ସୁରାନ୍ସ ରୁ ପଇସା କଟୁଛି ହାତରୁ କିଛି ଯାଇନି ଇନ୍ସୁରାନ୍ସ ରୁ ପଇସା କଟୁଛି। ବଟ ସେ ତାଙ୍କୁ କହିଲେ ତମେ ହାତରେ ପାଞ୍ଚ ଲକ୍ଷ ରଖିଥ ମିନିମମ ଦେଖୁନ ଏପର୍ଯ୍ୟନ୍ତ ମାନେ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେଇନି ତାଙ୍କର ମିନିମମ ଚାରି ପାଞ୍ଚ ଚାରି ଲକ୍ଷ ଭଳିଆ ଯାଇସାରିଲାଣି। ଡ଼ାଇଲିସିସ୍ ଡେଲି କୋଡିଏ ହଜାର ତାଙ୍କର ପୁଣି ରହିବା। ଏ ସିଏ ଏମିତି ଯାଇ ସାରିଲାଣି ଡାକ୍ତର କହିଲା କି ଭଲ ହେଇଯିବ ତମେ ହାତରେ ପାଞ୍ଚ ଲକ୍ଷ ରଖିଥ ଆଉ ହଉ ଏମିତି କାର୍ଡ ଫାର୍ଡ କଟିବ କିନ୍ତୁ ଟ୍ରାନ୍ସପ୍ଲାଣ୍ଟ ସକ୍ସେସଫୁଲ ହବ।
ହୁଁ ହୁଁ ହଁ ବା ମୁଁ ପା ଯା ଗଲି ମାନେ ସବୁ ଦେଖିଛି ହେଇଠି ଏ ମାନେ କଣ କହିଲ ଖାଇବା ପୁରା ଟାଇମ୍ ବାଇ ଟାଇମ୍ ତାଙ୍କର ଆଣିକି ଦେ